ହାଲୋ।
ହାଲୋ।
ହଁ ସୁପ୍ରଭାତ।
ସୁପ୍ରଭାତ।
ଆଛା ଆଉ ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି, ଆଉ ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲ ଅଛି। ଆଉ ଆଜି ଆପଣଙ୍କ ଦିନଟି ଦିନ ପାଇଁ କଣ ପ୍ଲାନ୍ ଅଛି କେମିତି କଣ ସବୁ ଆପଣଙ୍କ ଦିନ ଯିବ ଆଜି।
ମୋ ଦିନ ଏବେ ତ ଯାଇନି ଚାଲିଛି ଭଲ ଯିବ। ଅଫିସ୍ କାମ ଟିକେ ଅଛି।
ଅଫିସ କାମ ଚାଲିବ ଏବେ ବି ଅଫିସ ରେ ଆସିକି ପହଞ୍ଚିଛି।
ଆଚ୍ଛା ଆଉ ଆପଣଙ୍କର ସକାଳ ଜଳଖିଆ ହେଇସାରିଛି?
ହଁ, ସକାଳେ। ଆସିବା ବେଳେ ଖାଇଦେଇକି ଆସିଥିଲି ସିଙ୍ଗଡା।
ଆଚ୍ଛା ଏଇ ଜଳ ଖିଆରୁ ମନେ ପଡ଼ିଲା! ଆପଣଙ୍କର ଏଇଯୋଉ ସିଙ୍ଗଡ଼ା ଖାଇଲେ, ବରା ଖାଇଲେ ଏ ସବୁ ଜଳଖିଆ ଭିତରୁ ଆପଣଙ୍କୁ କୋଉ ଜଳ ଜଳଖିଆଟା ବେଶୀ ଭଲ ଲାଗେ?
ସିଙ୍ଗଡା ମୋତେ ବହୁତ ପସନ୍ଦ। ସେଟା ମୋର ସବୁଠୁ ପ୍ରିୟ ଖାଦ୍ୟ। ପ୍ରତିଦିନ ସକାଳେ ମୁଁ ତାକୁ ଗ୍ରହଣ କରେ।
ହଁ। ଏଇଟା ତ ଭଲ ଜିନିଷ ନୁହେଁ। ପ୍ରତିଦିନ ସେ ତେଲରେ ଭଜା ଜିନିଷ ଖାଇଲେ ଆପଣଙ୍କ ଦେହ ଖରାପ ଖରାପ ହେବ। ଆପଣ ପ୍ରତ୍ୟେକ ଜିନିଷତା ଖାଇବା ତ ଠିକ୍ ନୁହେଁ।
କଣ କରିବି ଏପଟ ଉଁ ବଜାରରେ ସେମିତି କିଛି ଭଲ ଜଳଖିଆ ମିଳୁନାହିଁ। ଆଉ ସେଥିପାଇଁ ଖାଇବା ପାଇଁ ଆମେ ବାଧ୍ୟ ହଉଛୁ।
ଆଁ।
ଆଉ ଆପଣଙ୍କର ସେପଟେ କେମିତି କଣ ଜଳଖିଆ ମିଳେ?
ହଁ, ଆମ ଏପଟେ ଜଳଖିଆ ସହଜରେ ମିଳେ। ଯେହେତୁ ମୁଁ ଟିକେ ସ୍ୱାସ୍ଥ୍ୟକୁ ଜଗେ, ମୁଁ ମୋ ଝିଅର ମୋ ପରିବାରର ସ୍ୱାସ୍ଥ୍ୟକୁ ଜଗେ, ସେଥିପାଇଁ ମୁଁ ପ୍ରତିଦିନ ସକାଳୁ ମାଣ୍ଡିଆ ଖାଏ। ମୋ ଝିଅକୁ ଝିଅ ଯେହେତୁ ମୋର ଛୋଟଟେ ସେ ଯାଉଛି ସ୍କୁଲ ଯାଉଛି ତାକୁ ସେଇଥପାଇଁ ମୁଁ ପ୍ରତ୍ୟେକ ଦିନ ସକାଳୁ ଉଠି ସୁସ୍ଥ ଖାଦ୍ୟ ବନାଏ, ଯୋଉଥି ପାଇଁ କି ରୁଟି ହେଲା, ଉପମା ହେଲା ଏଇସବୁ ମୁଁ ତାକୁ ବନେଇକି ତା ଟିଫିନରେ ଦେଇଦିଏ ଯୋଉଟାକୁ ସିଏ ସେ ତାର ମଧ୍ୟାହ୍ନ ଭୋଜନରେ ସେ ଗ୍ରହଣ କରେ।
ଆପଣ ଅତ୍ୟନ୍ତ ସ
ଧନ୍ୟବାଦ, ଭଗବାନଙ୍କ ଦୟାରୁ ଆମେ ସେତିକି ସୁସ୍ଥ ଖାଦ୍ୟ ଖାଉଛୁ ବୋଲି ଆମର ସେମିତି କିଛି ଡାକ୍ତର ଖାନାକୁ ବାରମ୍ବାର ଯିବାପାଇଁ ପଡ଼େ ନାହିଁ। ଆମ ଦେହ ଫେଅ ସବୁବେଳେ ଭଲରେ ରହିଥାଏ। ଭଗବାନଙ୍କ ଦୟାରୁ।
ଆଉ ଆଜି ଆପଣଙ୍କର କଣ ରୋଷେଇ କଣ ହଉଛି ଘରେ?
ଆଜି ଯେହେତୁ ମୋ ଦେହ ଟିକେ ଭଲ ନାହିଁ, ତ ବେଶୀ କିଛି ଖାଇବି ନାହିଁ, ଭା ତ, ଡାଲି ଆଉ କୋବି ଭଜା ଟିକେ କରିଦେବି ବୋଲି ଭାବୁଛି। ହଁ।
ଆଚ୍ଛା।
ହଁ ଆଚ୍ଛା ଆପଣଙ୍କର ଆପଣଙ୍କୁ ବୁଲାବୁଲି କରିବା ପାଇଁ ଭଲ ଲାଗେ?
ନା, ଏତେ ପସନ୍ଦ ନାହିଁ ମତେ ବୁଲାବୁଲି ମୋତେ ଅଫିସରୁୁ ସମୟ ମିଳେ ନାହିଁ ଆକଚୁଆଲି।
ଆଛା ତା ମାନୋ ଆପଣଙ୍କର ବହୁତ ବ୍ୟସ୍ତ ବହୁଳତା ଜୀବନ।
ଆଜ୍ଞା କଣ କରିବା ଆଜ୍ଞା।
ଆଉ ଆପଣ ତ ଓଡ଼ିଆ ଘରର, ଓଡ଼ିଶାରେ ରହୁଛନ୍ତି। ଆପଣଙ୍କର ଆପଣ ଆପଣ କେବେ ପୁରୀ ଯାଇଛନ୍ତି?
ହୁଁ ପୁରୀ ଆମେ ଯିବା ଆସିବା ରାସ୍ତା ଆଉ। ଆମେ ତ ପ୍ରାୟତଃ ସବୁ ମାସରେ ଥରେ କିମ୍ବା ଦିଥର ଯାଉ, ପୁରୀରେ ସେଠାରେ ହିଁ ରହୁ। ଆଉ ମୋତେ ଭଲ ଲାଗେ ପୁରୀ ଯିବା ଆମକୁ
ଉଁ ଆପଣ ତାହେଲେ ବୋହୁତ ଭାଗ୍ୟବାନ ଯେ ମାସରେ ଦୁଇ ଦୁଇଥର ଆମ ଆମକୁ ଓଡିଆଙ୍କ ଦେବତା ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି। ଆମର ଏତେ ଭାଗ୍ୟ ନାହିଁ ଆମେ କେତେବେଳେ ବେଳେ ଧେ ଯାଉ। ଆପଣଙ୍କୁ ପୁରୀରେ ସବୁଠୁ କଣ ଭଲ ଲାଗେ?
ପୁରୀରେ ସବୁଠୁ ଭଲଲାଗେ ଅବଢା। ଯୋଉଟା କିି ମହାପ୍ରସାଦ। ନାଁରେ ପରିଚିତ।
ନିହାତି ନିହାତି ଅଭଢା ଆମ ସମସ୍ତଙ୍କ ଓଡିଆ ମାନଙ୍କର ବୋହୁତ ଏକ ମାନେ ପ୍ରସିଦ୍ଧ ଆମ ପୁ ପୁରୀ ପ୍ରସିଦ୍ଧ ପ୍ଲସ ଆମ ଓଡିଆ ମାନଙ୍କର ବୋହୁତ ମାନେ ପ୍ରସାଦ ହିସାବରେ ଆମେ ପୁରୀ ଯାଉଚନ୍ତି ମାନେ ଆଗେ ସେଇଟାକୁ ଆମର ଉଁ ଖାଦ୍ୟରୁ ପେ ଗ୍ରହଣ କରିଥାଉ। ଆଉ ଆଗୁକୁ ଏବେ ଆମେ ଯାଉ କେବେ ଯଦି ହୁଏ ଆମ ଭଗବାନଙ୍କର ଡୋରି ଲାଗେ ଆମେ କେତେବେଳେ କେମତି ଯାଉ ବର୍ଷରେ ଦିଥର ଥରେ ଦି ତିନି ଥର ପଡେ ଯଦି ଭାଗ୍ୟରେ ଆମେ ଯାଉ। ଆଉ ସେମିତି ସବୁବେଳେ ଆଉ ଯାଇ ହୁଏନି ଆପଣ ସିନା ସେଇ ବା ରହୁଚନ୍ତି ଆପଣ ଦେଖା ସାକ୍ଷାତ ହେଇଯିବ ଆମର ଏତେ ନାହିଁ ଆମେ ଯେତେବେଳେ ସୁବିଧା ହୁଏ। ଝିଅ ଯେହେତୁ ମୋର ଛୋଟଟେ ସେ ସ୍କୁଲ ଯାଉଚି ତାର ଛୁଟି ଦେଖିକି କେତେବେଳେ କେମ ତି ଭଗବାନଙ୍କ ଡୋରି ଲାଗିଲେ ଆମେ ଯାଉ।
ଆଛା।
ଆଉ ଆଗକୁ ରଥଯାତ୍ରା ଆଉଚି ଆପଣ ପୁରୀ ଯିବେ କି ନାହିଁ?
ମତେ ତ ଲାଗୁନି ଅଫିସ୍ କାମରୁ ଏତେ ଆଉ ଟାଇମ ସମୟ ବାହାର କରିକି ଯିବା ସମ୍ଭବ ହବନି। ତଥାପି ଆମେ ଚେଷ୍ଟା କରିବା ଯିବା ପାଇଁ।
ଆଛା ଆପଣ ଏଇ ଆପଣ କେବେ ଯାଇଚନ୍ତି କେବେ ରଥଯାତ୍ରାରେ ପୁରୀକୁ ଯା ଯାଇଚନ୍ତି।
ହଁ ତ ରଥଯାତ୍ରାରେ ସେମତି କେବେ ମନର ପଡ଼ୁନେଇ କେବେ ମୁଁ ରଥଯାତ୍ରା ସମୟରେ ପୁରୀ ଯିବା ତଥାପି ବୋହୁତ ମୋର ଗୋଟେ ଆଶା ଅଛି। କି ରଥଯାତ୍ରା ସମୟରେ ପ୍ରଭୁଙ୍କ ଦର୍ଶନ କରିବା। ସେଇଟା ମୋ ଭାଗ୍ୟରେ ସ୍ ଏପର୍ଯ୍ୟନ୍ତ ହେଇନି। ଦେଖାଯାଉ କଣ ହୋଉଚି ଆଗକୁ ଯଦି ଭଗବାନଙ୍କ ଆଶୀର୍ବାଦ ରହେ ତାହେଲେ ଆମେ ଯିବା ଟିକେ ପ୍ରଭୁଙ୍କ ଦର୍ଶ ନ କରିକି ଆସିବା ଆଉ ଆପଣ ଯାଇଛନ୍ତି କେବେ ରଥଯାତ୍ରାରେ? ପ୍ରଭୁଙ୍କ ଦର୍ଶନ କରିବା ପାଇଁ।
ହଁ ମୁଁ ରଥଯାତ୍ରା ଦିନ ତ ଯାଇ ଯାଇପାରେ ନାହିଁ ଯେହେତୁ ତା ପରଦିନ ମୋ ଝିଅ ର ସ୍କୁଲ ପଡ଼େ ମୁଁ ଆଉ ଯାଇକି ଏତେ ଶୀଘ୍ର ତ ଆଉ ଆସି ହବନି ଏତେ ବାଟରୁ ସେଇଥିପାଇଁ ମୁଁ ଗଲା ବର୍ଷ ଅବଶ୍ୟ ଯାଇଥିଲି ତା ପରଦିନ ମୋ ଝିଅର ସ୍କୁଲ ନଥିଲା। ରବିବାର ଯେହେତୁ ଥିଲା ମୁଁ ରଥଯାତ୍ରା ପର ଦିନ ଯାଇଥିଲି। ଯାଇକି ମହାପ୍ରଭୁ ଜଗନ୍ନାଥଙ୍କୁ ରଥରେ ଥିଲେ ମହାପ୍ରଭୁ ବଳଭଦ୍ର ତାଙ୍କ ଭୋ ଭୋ ଗେଲହି ଭୋଉଣୀ ସୁଭଦ୍ରା ମଧ୍ୟ ରଥରେ ଥିଲେ ତିନି ଠାକୁରଙ୍କୁ ସେଇ ରଥରେ ମୁଁ ଦର୍ଶନ କରିକି ଆସିଥିଲି ବହୁତ ବୋହୁତ ସୁନ୍ଦର ଲାଗିଥିଲା ମନକୁ ବୋହୁତ ଶାନ୍ତି ମିଳିଥିଲା ଯେତେବେଳେ ରଥରେ ମହାପ୍ରଭୁ ଜଗନ୍ନାଥଙ୍କୁ ମୁଁ ଦେଖୁ ଥିଲି।
ଉଁ ହୁଁ। ଆପଣଙ୍କ ଝିଅକୁ କେତେ ବୟସ ହବ?
ମୋ ଝିଅ ବର୍ତ୍ତମାନ ଅଛି ଛଅବର୍ଷ ତାକୁ।
ଆପଣ କଣ କରନ୍ତି?
ମୁଁ କିଛି ନାହିଁ ମୁଁ ନର୍ମାଲ ଏମିତି ଘରେ ଅଛି। ଘରେ ଗୃହିଣୀ ଅଛି, ଝିଅର କ ଉ ଦେଖାଶୁଣା କରେ ଝିଅ ର ପଛରେ ହିଁ ମୋର ସବୁତକ ସମୟ ଅତିବାହିତ ହୁଏ।
ହୁଁ ହୁଁ ଆପଣଙ୍କ ସ୍ଵାମୀ କଣ କରନ୍ତି?
ସିଏ ଅଛନ୍ତି ସେଆଡେ ବାଲେଶ୍ଵରରେ ରହୁଚନ୍ତି।
ହୁଁ।
ଏଇ ସର୍ଭିସ କରୁଚନ୍ତି ଆଉ ପ୍ରାଇଭେଟରେ ଆଜ୍ଞା ଆଜ୍ଞା ସେଇ ପ୍ରାଇଭେଟ ପ୍ରାଇଭେଟ୍ ସେକ୍ଟରରେ ଜବ୍ କରୁଚନ୍ତି।
ଆଉ କଣ କୁହନ୍ତୁ ଆପଣଙ୍କର ଶାଶୁମାଙ୍କ ଦେହ କେମିତି ଅଛି?
ହଁ ଭଗବାନଙ୍କ ଦୟାରୁ ମୋ ଶାଶୁ ନଣନ୍ଦ ମୋ ଝିଅ ସମସ୍ତେ ଆମେ ବହୁତ ଭଲ। ଭଲରେ ଅଛୁ ବହୁତ ଖୁସିରେ ଅଛୁ।
ଆଉ ସକାଳୁ ଆପଣ କଣ ଖାଇଥିଲେ?
ଆଜି ସକାଳୁ ଝିଅ ପାଇଁ ବନେଇଥିଲି ଅଟା ଚକୁଳି। ଆଉ ଟମାଟ ଖଟା ବନେଇଥିଲି, ସେଇ ଟମାଟ ଖଟା କିଛି ରହିଯାଇଥିଲା ତାକୁ ନଷ୍ଟ ନକରି ମୁଁ ସେଥିରେ ମୁଢି ପକେଇକି ଖାଇ ଦେଇଥିଲି। ଆଉ ପୁଣି ଆଉ ମୋ ଝିଅ ସ୍କୁଲରୁ ଆଇଲା ପରେ ଆମେ ଏ ମା ଝିଅ ମିଶିକି ମଧ୍ୟାହ୍ନ ଭୋଜନ କରିବୁ।
ମଧ୍ୟାହ୍ନ ଭୋଜନରେ ଆଜି କଣ? ଏ ହେଇଚି ଆ ଆଉ କିଛି ସ୍ପେସ୍ ମାନେ ଆପଣଙ୍କର ନୂଆ ଜିନିଷ କିଛି ବନଉଚନ୍ତି।
ନା ଯେହେତୁ ଆମେ ଓଡିଆ ଘରର ଛୁଆ ଆମେ ଓଡିଆ ଘରରୁ ବିଲ ଡିଆ ଘରରୁ ଆସିଛୁ ସେଇଥିପାଇଁ ଯେହେତୁ ଆଜି ଆମର ହଉଚି ଗୁରୁବାର ସୁଧସାକା ହରି ଜିନିଷ ନ ପୁରା ସାଧା ସିଧା ଭାତ ଡାଲି ଭଜା ଏତିକିହି ହେଇପାରିବ।
ଆଉ କିଛି ହେଇପାରିବନି। ଚିକେନ ମାନେ ଆପଣଙ୍କର ଅ ଆମିଷ ଖାଆନ୍ତି। ଗୁରୁବାର ଦିନ।
ନାଇଁ ନାଇଁ ଆମେ ହଉଚୁ ଓଡିଆ ଘରର ଲୋକ ଆମେ ଆମେ ଓଡିଆ ଘରର ବହୂ ଆମେ ଆଇଷରିକା ଆମର କେବଳ ବୁଧୁବାର ଶୁକ୍ରବାର ହେଲା ରବିବାର ହେଲା, ଆମେ ସେଇ ତିନି ବାର ମଧ୍ୟରେ ଯଦି ସେମିତି ପୂର୍ଣ୍ଣମୀ ଅମାସ୍ୟା ସଂକ୍ରାନ୍ତି ପଡିଲା ତାହେଲେ ଖାଉନା, ଯଦି ସା ଭଲ ବାରିଥାଏ ତାହେଲେ ଆମେ ଆଣିକି ଖାଉ। ଗୁରୁବାର ଆମର ମା ଲକ୍ଷ୍ମୀଙ୍କ ବାରି ଆମେ ବିଲକୁଲ ଆଇଁଷ ଛୁଁଉନା।
ଆଚ୍ଛା।
ଆଉ ଆପଣଙ୍କର ଅଫିସ ରୁ କାମ କଣ କେମିତି ସବୁ ଚାଲିଚି?
ଅଫିସ କାମ ଏବେ ମାସର ଶେଷ ତ ସବୁର ଟାର୍ଗେଟ ଥାଏ। ଆମକୁ ଗୋଟେ ଦିଆ ଯାଇଥାଏ, ଏତିକି କରିବାକୁ ପଡିବ। ତ ଏପର୍ଯ୍ୟନ୍ତ ମୋର ଟାର୍ଗେଟ ହେଇନାହିଁ। ସେଥିପାଇଁ ମତେ ଟିକେ କାମର ଟିକେ ପ୍ରେସର ବି ରହୁଚି।
ଦେଖାଯାଉ ଭଗବାନଙ୍କ ଦୟାରୁ କେତେ ଶୀଘ୍ର ହେଇପାରିବ। ତଥାପି ମୁଁ ଟିକେ ଏବେ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
କଷ୍ଟମର କିଛି ଆସିବାର ଅଛନ୍ତି। ଓ ଏବେ ଆପଣ ଗୋଟେ କାମ କରନ୍ତୁ ତାପ ରେ ଆପଣଙ୍କ ସହିତ କଥା ହେ ବହୁତ ଭଲ ଲାଗିଲା
ମତେ ମଧ୍ୟ ବହୁତ ଖୁସି ଲାଗିଲା ଆପଣ ଠିକ ଅଛି ଆପଣ କାମ କରନ୍ତୁ ମୁଁ ପରେ କେତେବେଳେ ଆମେ ପୁଣି କଥା ହେବା। ଆଜ୍ଞା ରଖୁଛି। ନମସ୍କାର।